କଁ ହାଲୋ ପ୍ରଣାମ।
ହଁ ପ୍ରଣାମ କଣ କରୁଛନ୍ତି।
ନାଇଁ ଏଇନା ତ ଲଞ୍ଚ ଟାଇମ ହେଲାଣି ବସିଥିଲି ଆଉ ସାଢେ ଗୋଟେ ହେଲେ ଖାଇବା ବୋଲି ଆଉ।
ଆଜି କଣ ରୋଷେଇ ଆପଣଙ୍କର ହେଇଛି।
ଆମର ଆଜି ହେଇଛି କୁନ୍ଦୁରି ଭଜା ଆଉ ସଜନା ସାଗର। ପିଠଉ ଦେଇକି ତାକୁ ବରା ଭଳିଆ ହେଇଛି। ଆଉ ସଜନି ସଜନା ଛୁଇଁ ସରିଷ ମସଲା ଦେଇ। ଭଜା ହେଇଛି ଭାତ ଡାଲି ମୁ ଟିକେ ଗ୍ୟାସ ମୋର ଟା ମୁଁ ଅମ୍ମୃତ ଭଣ୍ଡା ଟିକେ ସିଝେଇଛି ଡାଲି ରେ ପକେଇ। ଚକଟିକି ଖାଇବି ବୋଲି ଆଉ।
ହଁ ହଁ ସୋରିଷ ମସଲା ଟିକେ ବେଶୀ ଗ୍ୟାସ ନୁ।
ହଁ ସେଟା ବେଶୀ ଧଳା ସୋରିଷ ଟା ହେଲେ ସେଟା ଗ୍ୟାସ କରିବନି ସୋ ଧଳା ସୋରିଷ ଟା।
ହଁ ହଁ ହଁ।
ଲାଇଟ୍ ଅଳ୍ପ।
ଆଉ ଆପଣ କୋଉଠି ରହୁଛନ୍ତି।
ଟିକେ।
ଆପଣ କୋଉଠି ରହୁଛନ୍ତି ଭୁବନେଶ୍ଵର ରେ ରହୁଛନ୍ତି ଆଉ। ଘରେ କିଏ କିଏ ଅଛନ୍ତି ଆପଣଙ୍କର।
ଏ ଆମର ଶ୍ୱଶୁର ଆଉ ମୋର ବଡ ନଣନ୍ଦ ଗୋଟେ ଅନ ମ୍ୟାରେଡ ସିଏ ରହୁ ଛନ୍ତି ମୋ ହଜବେଣ୍ଡ ମୁଁ ମୋ ପୁଅ ପାଞ୍ଚ ଜଣ ଆମେ ରଉଛୁ।
ଅ ହ ଶଶୁର ଅଛନ୍ତି ଆପଣଙ୍କର ନା। ହଁ ହ ଆଉ ଆପଣଙ୍କ ନଣ ତ କଣ କରନ୍ତି।
ସେ ସମ୍ ସେ କାର୍ଡ଼ିଓଲୋଜି ଡିପ୍ କାଡି ଡିପାଟ ମେଣ୍ଟ।
ହଁ ହଁ ଆଉ ତାଙ୍କର ବାହାଘର ହେଇନି ନୁହଁ କି।
ସେ ଅନ ମ୍ୟାରେଡ୍ ସେ ହ୍ୟାଣ୍ଡିକେପ୍ଟ। ଟିକେ ବା ହେଇନାହାନ୍ତି ଅଛନ୍ତି ସବୁଠୁ।
ହଁ ମୁଁ କାଲି କ ହଁ ମୁଁ କଥ୍ କଥା ହଉଥିଲି କାଲି କହୁଥିଲେ ନା। ହଁ ଆଉ ପୁଅ ଝିଅ।
ନା ନା ନା ହ୍ୟାଣ୍ଡିକେପ୍ଟ ଷ୍ଟ
ଆପଣଙ୍କର ହଁ
ଗୋଟେ ପୁଅ।
ଓ ଝିଅ ଅଛନ୍ତି ନା ଖାଲି ଗୋଟିଏ ପୁଅ ନା?
ନା ନାଇଁ ଗୋ ଗୋଟିଏ ପୁଅ।
ହଁ ହଁ ଆଉ ପୁଅ ପଢୁଛନ୍ତି ନା?
ଆଜ୍ଞା ଆଜ୍ଞା ସେ ଖୋର୍ଦ୍ଧା ଜଟଣୀରେ ପଡିଛି ଆଦର୍ଶ ବିଦ୍ୟାଳୟରେ।
ଓହୋ ଆଦର୍ଶ ଆଦର୍ଶ ବିଦ୍ୟାଳୟରେ ପଢ଼ ଆଦର୍ଶ ପାଇଗଲେ ନା?
ହଁ ସେ ଏବେ ଏଇ ବର୍ଷ। ଏଇଥ୍ କ୍ଲାସ ଏଣ୍ଟ ରାନ୍ସ ରାନ୍ସ ରେ ପାଇଛି।
ହଁ
ସିକ୍ସଥ ରୁ ଦେଇନଥିଲା ଛୋଟ ଥିଲା ଥିଲା ଏତେ ବାଟ ବହୁତ ବାଟ ହବ ଭୁନେଶ୍ୱର ଯଟଣୀ ଏଇ ବର୍ଷ ଏଣ୍ଟ୍ରାନ୍ସ ପାଇଛି।
ହଁ ହଁ ଓ ଆଦର୍ଶ ବିଦ୍ୟାଳୟ ଟା ଭଲ ଜେ
ହଁ ଏୟିନା ତ ଯାଉଛି ଠିକ ଅଛି।
ହଁ ହଁ
ହଜ୍ଞ
ଆଉ ଆପଣଙ୍କୁ କଣ ଭଲ ଲାଗେ କରିବା ପାଇଁ?
ଆ
ତା ପିଲା ବେକେଂଶ ଏଣ୍ଟ୍ରାନ୍ସ ସେଟା ଭଲ ଲାଗେ।
ହଁ ଆପଣଙ୍କୁ ସବୁ ପିଠା ଆସେ ନା?
ଆଜ୍ଞା ଆଜ୍ଞା ସବୁ ଆ
ହଁ ଆଉ ଆଶା ଆପଣ ସବୁ କରୁଥିବେ ଆଉ ଖାଇବା ପାଇଁ ଆଉ।
ତାପରେ ଚାରିଟା ନଣନ୍ଦ ସମସ୍ତେ ଆସନ୍ତି ରଜରେ। ଦଶହରା ସମୟରେ ସବୁ ଆଉ ସବୁ ଭାଣିଜୀ ଭଣଜ ସମସ୍ତେ ଆସନ୍ତି ଆଉ। ହୁଏ ସବୁ ଆଉ।
ହଁ ହଁ ସବୁ ଆସନ୍ତି ଦଶହରା ଟାଇମ ରେ ଆସନ୍ତି।
ଆ ଦଶରା ହେଲେ ତାଙ୍କର କଟକରେ ଅଛନ୍ତି ଦି ଜଣ ତ ବେଳେ ବେଳେ ଆମେ ବସି ଆଣିକି ଯାଉ ନହେଲେ ରଜରେ ମଷ୍ଟ ଆସନ୍ତି ଆଉ।
ହଁ ହଁ। ହଉ। ହଁ ଆସିକି ଟିକେ ବାପା ଘର କଥା ଟିକେ ବୁଲିକି ଯିବା କଥା ଆଉ।
ନ ଖାଲି ବେଳେରେ ମାସକୁ ଥରେ ଆସନ୍ତି। ଦି ଦିନିନ ରହିିାଆନ୍ତି ସ୍କୁଲ ଛୁଟି କଲେ କି ଚାକିରି କରୁଛନ୍ତି ମୀ ମଣ ଯାନ୍ତୁ କେତେବେଳେ କେତେବେଳେ ଛ
ହ।
ହ୍ୟାଲୋ
ହଁ ହଁ ଆଉ ସବୁ ବଡ ବଡ ଭଣଜା ଭାଣିଛି ସବୁ ବଡ ବଡ ଅଛ ଅଛନ୍ତି ନା? ହଁ ହ ଆପଣଙ୍କର ଭଣଜା ଭାଣୀଜି ସେ ବଡ ବଡ ଅଛନ୍ତି ନା ନାହିଁକି।
ମାନେ ହେଲାଣି ଖୋଜା ଚାଲିଛି
ହଁ ସେ ବାହାଘର ଭଳିଆ ହେଇଗଲେଣି ଆଉ।
ଗୋଟେ ପୁଅ ମ ମୋର ଦିଟା ନଣଦ ଗୋଟେ ବାହା ହେଇ ନାହାନ୍ତି ଗୋଟେଙ୍କର ଦିଟା ପୁଅ ତା ତଳକୁ ଆଉ ଦିଟା ନଣନ୍ଦ। ମୋର ଛୋଟ
ମୋ ମଝେ ମଝିଆ ଗୋଟେ ପୁଅ ଆଉ
ଓ କୋଉ ନଣନ୍ଦ ପିଲା ମାନେ ଝିଅ, ପୁଅ କେହି ବାହା ହେଇନାହାନ୍ତି ନା?
ନାଇଁ ହେଇନାହାନ୍ତି। ଆରମ୍ଭ ସବୁ ହବ ଖୋଜା ଚାଲିଛି, କେତେ ଜଣଙ୍କର ଦେଖା ଦେଖି ହେଇଛି।
ହଁ ହଁ ହଁ ହଁ। ଆଉ ଆପଣ ଯାଇନାହାନ୍ତି ଆପଣଙ୍କ ବାପା ଘରକୁ?
ମୁଁ ଯାଇଥିଲି। କିନ୍ତୁ ଆମର ରହୁଛନ୍ତି ବାପା ହେରିକା ଭୁବନେଶ୍ଵର ଜାଗମରାରେ ଏ ବର୍ଷ ଯାଇଥିଲି।
ହଁ ହଁ।
ଯାଇଥିଲି ଏ ବର୍ଷ।
ହଁ ଯାଇକି ବୁଲିକି ଆସିଥିଲେ ରଜରେ ନା?
ହଁ ହଁ ରଜରେ ଯାଇକି ଆସିଥିଲି ଆଉ। ଭଉଣୀ
ଆପଣଙ୍କର ରଜରେ କଣ ମେଲା ଲାଗେ?
ମେଳା ମାନେ?
ରଜ ରଜରେ ମାନେ ଆପଣଙ୍କ ବାପାଙ୍କ ଘରେ ମାନେ ତାଙ୍କ ଘରେ ଯୋଉ ମେଲା ଯୋଉ ରଜରେ ଯୋଉ ମେଲା ଟା ପଡ଼େ ମେଲା ପଡ଼େ କି?
ମେଲା ମେଲା କଣ ମୁଁ ବୁଝିପାରୁନି?
ହଉ ମେଲା ମାନେ ଏକ୍ଜିିବିସନ। ଯୋଉ ରଜରେ ଯୋଉ ରଜ ମଉଜ ହଁ ହଁ ହଁ ହଁ।
ପଡ଼େ ଜାଗମରା ରେ ପଡ଼େ। ଆମର ଏଠି ଭୁବନେଶ୍ୱର ର ବହୁତ ଜାଗାରେ ପଡ଼େ ପାତ୍ର ପଡ଼ାରେ ପଡ଼େ, ଜାଗମରା ରେ ପଡ଼େ ହଁ ମେଳା ପଡ଼େ ପଡ଼େ। ଏଥର ଆସିଥିଲା ଯେ ଉଁ ସେ ଯୋଉ ଆମର ସିଙ୍ଗରଟା ମ
ଓହୋଃ ମାନେ ଓ ମେଲୋଡ଼ି ଫେଲୋଡି଼ ବି ହୁଏ ନା?
ହଁ ହଁ ହଁ ପଡ଼େ। ସେଠି ରଥଯାତ୍ରା ବି ବଢ଼ିଆ ବଢ଼ିଆ ସବୁ୍ ସମସ୍ତେ ଭଲ ଭଲ ଆସୁ ସିଙ୍ଗର ମାନେ।
ଓଃ ରଥଯାତ୍ରା ବି ହୁଏ? ରଥଯାତ୍ରା ବି ହୁଏ?
ହୁଁ ହଁ କୋଳଥିଆରେ ଜାଗମରାରେ ସବୁ ବଢ଼ିଆ ବଢ଼ିଆ ରଥଯାତ୍ରାରେ ହୁଏ ମେଳା, ଭଜନ ସମହାର ସବୁ ବଢ଼ିଆ ବଢ଼ିଆ ମେଲୋଡ଼ି ସବୁ ହୁଏ।
ଆଉ ଆପଣ ଯିବେ ରଥଯାତ୍ରା କୁ ଯିବେ?
ଆ ଏଥର ସ୍ନାନ ପୂର୍ଣ୍ଣିମା ଯାଇଥିଲି ପୁରୀ
ହଁ ହଁ ହଁ। ହଁ। ଆଉ ପୁରୀରେ କେତେ, ମାନେ ଭିଡ଼ ଥିଲେ?
ଦେଖିବାଊ ଜଗା ର ଡୋରି ହେଲେ ଯିବା ଆଉ।
ହଁ ଯେତେବେଳେ ଡୋରି ନ ଲା ଲାଗିବ ଆଉ ଯାଇପାରିବେ ନି ହଁ ହଁ। । ହଁ।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
ହ୍ୟାଲୋ? ହ୍ୟାଲୋ ହ୍ୟାଲୋ? ହ୍ୟାଲୋ?
ଭଲ ଲାଗିଲା ଦେ
ହଁ।
ହ ବର୍ଷା ହଉଛି ତ ବହୁତ।
ହଁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ତ ସେଇଥିପାଇଁ ଟିକେ କଥା ରହି ରହି ଆସ ଆସୁଛି। ମୋ କଥା ଆପଣଙ୍କୁ ଶୁଭୁଛିି ନା ନାହିଁ ଶୁଭୁନି?
ନାଇଁ ନାଇଁ ଶୁଭୁଛି ନା ଶୁଭୁଛି ମତେ କ୍ଲିୟର ଶୁଭୁଛି।
ହଁ ହଁ ଆପଣଙ୍କ କଥା ଟିକେ ଚୁ ରହି ରହି ଆଉଚି ଆ ଏ ବର୍ଷା ପାଇଁ ଏମିତି ହୋଉ
ଅ ହଁ ନା ଚାଲିଛି କ୍ଲାଇମେଟ ତ ବର୍ଷ୍ ଖରାର ପ୍ରଶ୍ନ ନାହିଁ। ଦିନ ରାତି ଚାଲିଚି ବର୍ଷା ଆଉ।
ଚାରି ପାଞ୍ଚ ଦିନ ହେଲାଣି ଏଇଭଳିଆ ଲୋଭେଇକି ରଖ୍
ହଁ ଏତେ ହବ ଏଇନା ଛଅ ପାଞ୍ଚ ସ ପାରି ପର୍ଯ୍ୟନ୍ତ ଚାଲିହବନି ହେଇନଥିଲା ଏଇ ହବ ପ୍ରଭୁ ଷ୍ଠା କୁକୁର ଜର ହେଇଚି ହବ ବାଧ୍ୟ ।
ଖରା ହୋଉଚି ବର୍ଷା ହୋଉନି। ଆଉ ଗରମ ହୋଉଚି ଏବେ ବର୍ଷା ଏବେ ବର୍ଷ୍ ର୍ଷା ହେଲା ବେଳକୁ ବି କୋହୁଛନ୍ତି ଯେ ବର୍ଷା ଲଗେଇକି ରଖିଚି।
ସେଇଆ ଆଉ।
ଆଉ ଆପଣଙ୍କ ପୁଅ କୁଆଡେ ଯାଇଛି।
ମୋ ପୁଅ ଯାଇଚି ପା ସ୍କୁଲ ଯାଇଚି ସକାଳୁ ଆସିଲାକୁ ସାଢେ ପାଞ୍ଚଟା ହେଇଯାଉଚି।
ହଁ ହଁ ଆମର ଏଇ ରୋଷେଇ ସରିଯାଇଚି। ଆଉ ବର୍ଷା ତ ଏଠି ସ ସକାଳୁ ଚାରିଟାରୁ ଲଗେଇକି ରଖିଚି ସେଥିନୁ ପୁଅ ବି ସ୍କୁଲ ପଠେଇନି ଆଜି ତାକୁ। ଆଜି ଘରେ ସିଏ ନାଚୁଚି ଆଉ।
ଚୁଁ ମୁଁ ଏ ପଠେଇ ନଥାନ୍ତି କିନ୍ତୁ ତାର ଛଅରେ ପରୀକ୍ଷା ଆରମ୍ଭ ହବ ଏଥିଲାଗି ବାଧ୍ୟ ଟେଷ୍ଟ ଗୁଡା ହୋଉଛି ତା କ୍ଲାସ୍ ଟେଷ୍ଟ୍ ବାଧ୍ୟରେ ହଁ ହଁ ଯିବନ୍ ତ ହଁ। ସବୁ ମାସରେ ଆଉ ହେଥିଲାଗି ବାଧ୍ୟ ଯିବାକୁ ଆଉ ତାକୁ ସେ ପୁରୀ ଯାଇକି ସେ କୋଲଡରିଙ୍କସ୍ ହେରିକା ପିଆପିଇ କରି ଥଣ୍ଡା ପିଇକି ଥ୍ରୋଡ ଇନଫେକ୍ସନ ଏଇ ଜର ବି ହେଇଯାଇଥିଲା। ସେଇଥିରେ ବାଧ୍ୟ ଆଉ ଯାଇଛି।
ଆଉ ପୁଅ ଯାଉଚନ୍ତି କେମିତି ଆପଣ ନେଇକି ଛାଡୁଚନ୍ତି ନା
ନାଇଁ ନା ମୋ ହଜବେଣ୍ଡ ଅଫିସ ଗଲାବେଳେ ଛାଡି ଦୋଉଚନ୍ତି ପୁଣି ଯେତେବେଳେ ବସରେ ପଳୋଉଚି ସେ ଖଣ୍ଡଗିରିଠୁ ପୁଣି ଆସିଲାବେଳେ ସେ ଖଣ୍ଡଗିରିରେ ଛାଡିଦେନେ ପୁଣି ଟିକେ ଆସିକି ଆସିବାକୁ ପଡୁଚି ଅଫିସରୁ ପୁଣି ଆସିକି ନବାକୁ ପଡୁ ଚି ଆଉଥରେ ଆଣିବାକୁ ପଡୁଚି ଘରକୁ ଟିକେ ଆଉ ତକଲିଫ ହୋଉଚି ଏତିିକି ଆଉ।
ହଁ ହଁ ଆପଣ ଯାଆନ୍ତି ଖଣ୍ଡଘର ଯୋଉ ମେଳା ପଡେ ଯାଆନ୍ତି ଆପଣ?
ହଁ ସେଡା ତ ମୁଁ ଖଣ୍ଡଗିରି ଜଷ୍ଟ ଆମେ ହେ ଖଣ୍ଡଗିରି ଜଷ୍ଟ ପାଦ ତଳେ ଆମେ। ଅଛୁ ହଁ ଚାଲିକି ଯା ଚାଲିକି ଯିବା ଆସିବା
ମୁଁ କେବେ ଯାଇନଥିଲି ସେ ମେଳାକୁ ଥରେ ମୁଁ ଯାଇଥିଲି ମାନେ ଦି ବର୍ଷ ଷ ହବ ଦି ବର୍ଷ ହବ ଥରେ ଯାଇଥିଲି ସେ ପାହାଡ ଗୋ ଉପରକୁ ପୁରା ଚାଲି ଚାଲି ଯୋଉ ମୁନିଋଷି
ଅଁ ହଁ ହଁ ଏଁ ହଁ ସେତ ବି ହଁ ହଁ ଆ ତ୍ରାଣ ଆସନ୍ତି। ସବୁ ହଁ ଭଲ ସେଇଠି ଭଲ ସାଙ୍ଗ ବିଭୁତି ଲଗୋଉ ଆ ଶନିବାର ରବିବାରେ ନ ଆସିକି ଆଉ କୋଉ କୋଉ ଦିନରେ ଆସିଥିଲେ ଭଲ ଶନିବାର ରବିବାର ବୋହୁତ ଭିଡ।
ହଁ ହଁ ଆମେ ସନ୍ଧ୍ୟା ବେଳେ ଯାଇଥିଲୁ ସନ୍ଧ୍ୟା ବେଳେ ଯାଇଁକି ଟିକେ ଓପରେ।
ଡାଲିଟା ହେଇନଥିବ ଦେଖିକି ଆସିଯିବେ ଆଉ।
ହଁ ହଁ।
ତିନିଟା ଏମତିରେ ଟିକେ ଭଲ ଲାଗିବ କିଣିହବ କିଛି ଜାଣି। ଆଉ ବୋହୁତ ଭିଡ ଶନିବାର ରବିବାର ହେଲେ ତ ବୋହୁତ ଭିଡ ଆଉ ଯାତ୍ର ଯେତେଳେ ଯା ଆଉ ବୁଲିବୁ ତୋର ଉଁହୁଁହୁଁ।
ଆପଣ ତ ରହୁଚନ୍ତି ସେଠି ଯାଉଥିବେ ସବୁବେଳେ ଆଉ ନା ଯୋଉ ମେଲା ମେଲଣ ଯୋଉ।
ଟାଇମ ଥିଲେ ପଳାଉ ତିନିଟାରେ ପଳାଉ ଟିକେ ବୁଲାବୁଲି କରିକି ରାତି ସେଇଯୋଗୁ ପଳିଆ ନଣନ୍ଦ ମାନେ ଟିକେ ଆସନ୍ତି ଭାଣିଜୀ ହେରିକା।
ହଁ
ତିନିଟା ହେଲେ ପଳଉ ଘରୁ ବାହାରିକି ଚାଲିକି ତ ପଳାଉ। ଦେଖାଦେଖି କରିକି ପଲେଇ ଆସିବା ଆଉ।
ହଁ ହଁ।
ସବୁ ବର୍ଷ ବି କଣ ମୁଁ ବହୁତ ଚୁଡ଼ି ହିଁ କିଣିକି ଆଣେ। ମତେ ଭଲ ଲାଗେ ହଁ ହଁ।
ଚୁଡ଼ି ଯେମିତି ଠେଲାରେ ପଡେ
ଆ ସେ ରାଜସ୍ଥାନୀ ଚୁଡୀ ଗୁଡାକ ଆସେ ରାଜସ୍ଥାନୀ ଚୁଡୀ ଗୁଡାକ ସେଇଟା ବଢିଆ ଲାଗେ ସେ ନୂଆ ରେ ନୂଆ ସବୁ ସବୁ ନୂଆ ସେତେବେଳକୁ ଯୋଉଟା ଆରମ୍ଭ ସେ ସେଇଠି ହିଁ ପ୍ରଥମେ ଆସିବୁ ତାପରେ ମୁଁ ସେତେ ଯାଇନି ଥରେ ଯାଇଛି ବାଲିଯାତ୍ରା ଯାଇନି ମୁଁ।
ହଁ ହଁ ହଁ ବାଲି ଖଣ୍ଡଗିରିରେ ଯେତେ ମେଳା
ହଁ ନା ନା ବହୁ ଖଣ୍ଡଗିରି କଣ ଗୋଟେ ଲାଇନ ତମେ ସିଧା ଚାଲିକି ପଳେଇଲ ସିଧା ପଳେଇ ଆସିଲ ଗୋଟେ ଜାଗା। ବାଲିଯାତ୍ରରେ ଏତେ ଆଡେ ବୁଲି ବୁଲେ ଗୋଡ କାଟୁଛି ଏତେ କିଏ ବୁଲିବ ଏତେ ବାଟ ଚାଲି ଚାଲି ପୁରା। ଖଣ୍ଡଗିରି ଗୋଟେ ରାସ୍ତା ଏପଟ ସେପଟେ ଏପଟ ଗୋଟେ ପଳିଇଲ ଆଉ ଗୋଟେ ଆଡେ ଦି ପଇସା ର କାମ ସରିଲା।
ନା ବାଲିଯାତ୍ରାରେ ହେଲା ବହୁତ ଗଳି ମାନେ ଗୋଡ କଣ ହେଇଯିବ କିଛି ତ କିଣି ବି ହବନି ଏତେ ରେଟ ସବୁ ଖାଲି ଖାଇ ପିଇକି ଆସିବା କଥା ଆଉ।
ହୁଁ ଏଇଠୁ କିଣି ହବ ପାଞ୍ଚ ଟଙ୍କା ରୁ ଜିନିଷ ଧର ପଚାଶ ଟଙ୍କା ସବୁ କିଣି ହବ ଭଲ ଲାଗିବ।
ହଁ ହଁ ଏଠି ଶସ୍ତା ଟିକେ ମୁଁ ଯାଇଥିଲି ଯୋଉ ଯାହାବି କିଣିବ ଟିକେ ଶସ୍ତା ଆଉ ବାଲିଯାତ୍ରା ତ ଚାଲି ଚାଲି ଯିବ ଯେ ଦି ତିନି କିଲୋମିଟର ଚାଲି ଚାଲି ଯିବ
ଆଉ ତାପରେ କିଣିବା ପାଇଁ ବି ଯାହା ବୁଲିକି ଆସିବା କଥା ଆଉ।
ଦେଖିଆ କଥାରେ ବର୍ଷକୁଥର ଜିନିଷ ଟା ଆଉ।
ହଁ ହଁ ନ ବୁଲିଲେ କଣ ଭଲ ଲାଗୁଛି କି?
ସେଇଆ ପା ସେରେ ହବ ଆଉ ବୁଲି ହୁଁ ସେଇଆ।